ନମସ୍କାର ସାର୍।
ଭଲ ଅଛନ୍ତି।
ହାଲୋ।
ଆଜ୍ଞା ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ଆପଣ।
ହଁ ନିହାତି ବହୁତ ଭଲ ଅଛି। କୁହନ୍ତୁ।
ଆଉ ଆଜି କଣ ହେଇଥିଲା ବ୍ରେକଫାଷ୍ଟ ରେ।
ହଁ ହଁ ନିତ୍ୟକ୍ରମ ସରିଲା ତ ସଖାଳୁ। ଜଳପାନ ହେଲା ଆଉ କିଛି ପଢାପଢି ଚାଲିଥିଲା ପୁଣି। ବର୍ତ୍ତମାନ କଥା ହଉଛି କଥା ହେଲା ପରେ ପୁଣି ପଢା ପଢି କରିବା। ଭଜନ କରିବା ଏମିତି ତ ଚାଲି ରହିଛି। ଆଉ ଆପଣଙ୍କ ସେପଟେ ପାଗ କେମିତି ରହିଛି।
କୁହନ୍ତୁନି ଯୋଉ ଖରା ହେଉଛି ଆଉ ଯୋଉ ଗରମ।
ଆଜ୍ଞା ଆଜ୍ଞା।
ତାପରେ ମେ ଜୋଉ ଲାଇନ ହଁ ବା କୁହନ୍ତୁନି। ତାପରେ ଯୋଉ ଲାଇନ୍ କାଟି ଦଉଛନ୍ତି।
ଆଜ୍ଞା ଆଜ୍ଞା ଏମିତି ତ ଚାଲି ରହିଛି।
ଆପଣ ଏବେ କଣ ପଢାପଢି କରୁଛନ୍ତି।
ହଁ ଏଇ ଯୁକ୍ତ ତିନି ସରିବା ପରେ ଏ ପଢ଼ାପଢ଼ି ତ ଚାଲି ରହିଛି ସମସ୍ତ ସରକାରୀ ଚାକିରି ପାଇଁ ଆଉ।
ଆଚ୍ଛା।
ଆଜ୍ଞା।
ମାନେ ଘରେ ରହୁଛନ୍ତି ନା ବାହାରେ ରହିକି ପା ଠା ଘର ଘରିକାରେ ଇମିତି ଜାଇକି ପଢା ପଢ଼ି କରୁଛନ୍ତି।
ଘରେ ଘରେ।
ଆଚ୍ଛା।
ଆଜ୍ଞା। ଆପଣ ଖାଇସାରିଲେଣି?
ଆଜ୍ଞା।
ଆଜ୍ଞା ଅଂ ପଢାପଢି କରୁଛନ୍ତି ଆପଣ?
ଆଜ୍ଞା।
ପଢ଼ାପଢ଼ି କରୁଛନ୍ତି?
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ସେପଟେ ଏ ପାଗ ତ ବହୁତ। ଖରା ନା ଏପଟେ ମଧ୍ୟ ଏମିତି ଖରା ଖରା ବର୍ଷା ତ ଚାଲି ରହିଛି ବର୍ତ୍ତମାନ ତ ଖରା ହିଁ ରହିଛି।
ହଁ ଏବେ ଖରା ହଉଛି ଠିକ। ଦିଟା ଖଣ୍ଡେ ହେଲେ ବର୍ଷା ଉଠଉଚି କିନ୍ତୁ ହଉନି ଆମ ଏଠି। ଉଠଉଛି ପୁରା ଅନ୍ଧାର କରି ଆସୁଛି ପୁଣି କୁଆଡେ ପଳଉଛି।
ଆଜ୍ଞା ଆଜ୍ଞା ଏମିତି ତ ଚାଲି ରହିଛି। ଆଉ। ଆଗକୁ ରଥଯାତ୍ରା ଆ ଆସୁଚି। ଆଉ କେମତି କଣ ମାନେ? ସମୟ ଦେବେ ଇଚ୍ଛା ପ୍ରକାଶ କରୁଛନ୍ତି। ରଥଯାତ୍ରାରେ ନିଜକୁ ମାନେ ସାମିଲ କରିବା ପାଇଁ
ଆଜ୍ଞା ଆମର ଏଇଠି ଘର ପାଖରେ ଅଛନ୍ତି ଜଗନ୍ନାଥଙ୍କ ମନ୍ଦିର।
ଆଜ୍ଞା ଆଜ୍ଞା।
ହଁ ପୁରୀର ଯେମିତିକା ଠାକୁର ସେତିକି ବଡ଼ ସେ ତାଙ୍କଠୁ ଅଳ୍ପ ଟିକେ ଛୋଟ ହେବେ କି ସେଇ ସାଇଜ ର ହେବେ ଆମ ଏଇଠେ ବହୁତ ବଢିଆ ସେ ହୁଏ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଉ ପାଖାପାଖି ଏରିଆରୁ ବି ଆସନ୍ତି ନା ଲୋକ।
ହଁ ଆମର ଏଇଠି ଅଛନ୍ତି। ମାହାଳ ମନ୍ଦିର ସେଇଠି ଆମ ଘର ଉଁ ଚାରିରୁ ପାଞ୍ଚ କିଲୋମିଟର ହବ ଦୂର ଯାଉନୁ ଆମେ ସେଇଠି ସମସ୍ତେ ର ଥ ଟାଣିଆ ପାଇଁ।
ଆଜ୍ଞା ଆଜ୍ଞା।
ଜଗାରେ ତ ଡୋରି ଲାଗୁନି ସେ ପୁରୀ ଡାକୁନାହାନ୍ତି।
ଆଜ୍ଞା ଆଜ୍ଞା। ଠିକ କଥା କହିଲେ ଜଗାଙ୍କ ଡରି ଯେ ପର୍ଯ୍ୟନ୍ତ ଲାଗିନି ତାଙ୍କ ପାଖକୁ ତ ଯିବା ସମ୍ଭବ ନାହିଁ। ଯେତେବେଳେ ତାଙ୍କ ଡରି ଲାଗିବ ଯିବା। ତାଙ୍କର ଦର୍ଶନ କରିବା ଆପଣଙ୍କ ଙ୍କ ଡରି ଲାଗୁ ଭଗବାନଙ୍କ ପ୍ରତି ସେତିକି ଆଶା ବିଶ୍ଵାସ ଅଛି। ଆଉ ଆଶୀର୍ବାଦ ରହିଛି ତାଙ୍କର ଆପଣଙ୍କ ପ୍ରତି। ଯିବେ ଆଉ।
ହୁଁ ହୁଁ ହୁଁ ନିହାତି।
ଆଞା। ଏମିତି ତ ଚାଲି ରହିଛି, ସମୟ ପରିବର୍ତ୍ତନେ ପରିବର୍ତ୍ତନ ହୋଇ ଯାଇଛି। ଆଉ ଆଗକୁ ତ ବଢ଼ିବାର ଅଛି, ସେଥିପାଇଁ ପଢ଼ାପଢ଼ି ତ କରିବାକୁ ଏମିତି ପଡ଼ୁଛି।
ଆଜ୍ଞା।
ଆଜ୍ଞା।
ହ
ଆଉ କେତେବେଳେ ଖାଇବେ?
ଖାଇବା ଦିଟା
ଆଜ୍ଞା ଆଜ୍ଞା ହଁ ଆମର ମଧ୍ୟ ସେମିତି ଆଜ୍ଞା ଆଜ୍ଞା।
ଏଇ ଗରମରେ କଣ ଖାଇବାକୁ, ଗୋଟେ ଟାଇମ ଖାଇଲେ ଭାତ ଆଉ ଇଚ୍ଛା ହଉଛି ଖାଇବା ପାଇଁ।
ଆଜ୍ଞା ଆଜ୍ଞା ନିଶ୍ଚୟ ଭାବେ ସେମିତି ତ ହଉଛି। ପ୍ରବଳ ମାତ୍ରାରେ ଗରମ ହଉଚି ଯୋଉଭଳି। ପ୍ରତିଶତ ବଢ଼ି ବଢ଼ି ଯାଉଛି ଖରାର।
କୁହନ୍ତୁନି, ହଁ ପରା ରଜ ଟାଇମରେ ଆସେ ମୌସୁମୀ।
ଅଜ୍ଞା।
ଆସିକି ଜୁଲାଇ ମାସ ହେଲେ ହବ, ଦେଖିଲା ବେଳକୁ କିଛି କୁଆଡୁ ନାହିଁ। ଯୋଉ ଗରମକୁ ସେଇ ଗରମ।
ଆଜ୍ଞା। ସେମିତି ତ ଇଏ ହଉଛି ଉଁ- ହୁଁ।
ହଁ ବା।
ଏଠି ତ ଚାଲି ରହୁଥିବ।
ଆଉ ଆପଣଙ୍କର ଆଜି କଣ ରୋଷେଇ?
ହଁ କଣ କରିଥିବେ, ଘରେ କରିଥିବେ। ଦେଖିନି ହ ଆଜ୍ଞା, ଆପଣଙ୍କର କଣ ହଉଛି?
ଆମ ଘରେ ବି ବୋଉ କରୁଛି।
ଆଜ୍ଞା ଆଜ୍ଞା। ଆଉ ଆପଣ ଏମତି ଗ୍ରାମାଞ୍ଚଳରେ ରହନ୍ତି ନା ସହରାଞ୍ଚଳରେ?
ଗ୍ରାମାଞ୍ଚ
ଆଜ୍ଞା ଆଜ୍ଞା।
ସେଇଥିପାଇଁ ତ କହିଲି, କରେଣ୍ଟ ଏତେ କାଟୁଛନ୍ତି କାଟୁଛନ୍ତି କୁହନ୍ତୁନି।
ଆଜ୍ଞା ହଁ ସେଇ ଗ୍ରାମାଞ୍ଚଳରେ ରହିବା ବି ଭଲ ଲାଗେ ମାନେ
ହଁ ଏଇ ପରିବେଶଟା ସହରାଞ୍ଚଳଠୁ ବହୁତ ଭଲ, ଏତେ ଜନଗହଳି ନାହିଁ ଏ ଏ ମାନେ ଘୋ ଘା ନାହିଁ, ଗାଡ଼ି ମଟର ଯୋଉ ଇଏଟା।
ଆଜ୍ଞା ଆଜ୍ଞା। ବହୁତ ଭଲ ଲାଗୁଥିବ ଆଉ। ଆମକୁ ବି ବହୁତ ଭଲ ଲାଗୁଛି, ସହରାଞ୍ଚଳ ଯାଉ କିନ୍ତୁ ଅଧିକ ଦିନ ହଁ ସ୍ଥାୟୀ ହୋଇକି ରହିବା ଭଲ ଲାଗେନି। ପୁଣି ଗାଁକୁ ଫେରି ଆସିବାକୁ ଭଲ ଲାଗେ। ଆ କିଛି କିଛି ଦିନ ବୁଲାବୁଲି କରିଆ ପାଇଁ ଭଲ ଲାଗେ, କିନ୍ତୁ ରହିବା ପାଇଁ ସ୍ଥାୟୀ ହେଇକି ରହିବା ପାଇଁ ଭଲ ଲାଗେନି, ପୁଣି ଗ୍ରାମବାସୀ ପଳେଇ ଆସିବା ପାଇଁ ଇଚ୍ଛା ହୁଏ, ତ ଗ୍ରାମାଞ୍ଚଳରେ ହିଁ ରହୁ। ଗ୍ରାମରେ ନାଁ ଅଥବା ଆଗ ଭଳି ମାନେ ସାଙ୍ଗସାଥି ଏତେ ନୁହଁନ୍ତି ଆପଣଙ୍କର କଣ ମତ ମାନେ ପୂର୍ବ ଦିନ ଭଳି, ମାନେ ସାଙ୍ଗସାଥି ସେ ମଜା ମାନେ ମେଳକୁ ଯିବା। ଆଗ ଭଳି ମାନେ ମେଳା ହବା।
ତ ନା ସମୟର ବଢିବା ସହିତ, ସବୁ ଜିନିଷ ଟା ଇଏ ହେଇଯାଉଛି। ସେଇ ଭଳିଆ ସମୟ, ଆଉ ଆଗ ଭଳିଆ ସାଙ୍ଗସାଥି ଇଏ ନାହିଁ। ଇଚ୍ଛା ହଉନି ଭଲ ବି ଲାଗୁନି। କଣ କହିଲେ ଗୋଟେ ମାନେ ବୟସ ବଢିବା ସହ ଦାୟିତ୍ଵ ଆଉ ଇଏ ବଢି ଯାଉଚି।
ଆଜ୍ଞା ନିହାତି ଭାବରେ।
କେମିତି ଚାକିରିୀ ଖଣ୍ଡେ ହବ। ଭବିଷ୍ୟତଟା ଟିକେ ସୁରକ୍ଷିତ । ଆପଣଙ୍କ ପୁଅ ପିଲାମାନାନଙ୍କର କଣ ମୁଁ କହିପାରୁନି କିନ୍ତୁ ଆମ ଝିଅ ପିଲାମାନେ କେମିତି ଟିକେ ନ କଲେ ଆଉ ଘରେ କେତେ ଦିନ ରଖିବେ ଆଉ।
ଆଜ୍ଞା ଆଜ୍ଞା। ନିହାତି ଭାବରେ। ନାଇଁ ସେମିତି ତ କହି ହୁଏନି ପୁଅ
ନାଇଁ ସେଇଟା ନୁହଁ ସମାନଛି କିନ୍ତୁ ପୁଅ ପିଲାଙ୍କୁ ପୁଅ ପିଲା ନ କରିବା ଯାକେ ସେ ରହିପାରିବେ। ଝିଅ ପିଲା କିଛିଦିନ କଣ ଘର ଲୋକ ରଖିପାରିବେ।
ଆଜ୍ଞା ଆଜ୍ଞା।
ଆଉ ତାପରେ ଘରେ ଥିବା ଅବସ୍ଥାରେ ଚାକିରି କରିବା ଆଉ ବାହା ହେଇସାରିଲା ପରେ ଯାଇ କି ଶାଶୁ ଘରେ ସବୁ ଇଏ ଜିନିଷ ନେଇକି କରିବା ଟିକେ କଷ୍ଟକର। ଏମିତି ନୁହେଁ ସମ୍ଭବ ନୁହେଁ ସବୁ କିଛି ସମ୍ଭବ।
ଘରେ ଇଚ୍ଛା ପ୍ରକାଶ କରନ୍ତିନି।
ହଁ ନାଇଁ ଦୃଢ ଇଚ୍ଛା ଶକ୍ତି ତମ ମନ ବାଳ ଯଦି ଦୃଢ ହଉଚି ସବୁ କିଛି ସମ୍ଭବ ଅସମ୍ଭବ କିଛି ଦୁନିଆରେ ନୁହେଁ। କିନ୍ତୁ ସେତିକି ଇଏ ମାନେ ସକାରାତ୍ମକ ଚିନ୍ତାଧାରା ରଖିକି କଲେ ହେଇଯିବ।
ଆଜ୍ଞା ଆଜ୍ଞା ନିହାତି ଭାବରେ।
ଆଉ ବର୍ତ୍ତମାନର ଯୋଉ ସମୟ ହେଲାଣି କି ଆପ
ଆଜ୍ଞା ଆଜ୍ଞା। ମାନେ ପ୍ରତିଶତ ମାନେ ଏତେ ମାତ୍ରାରେ ବହୁଳ ମାତ୍ରାରେ ମାନେ ବଢି ବଢି ଯାଉଚି, ତାର ବୃଦ୍ଧି ଘଟିବା ବହୁତ କଷ୍ଟକର। ଆଉ ବୃଦ୍ଧି ତ ହବାରେ ଲାଗିଛି ଆଉ କମୁ ନାହିଁ। ପ୍ରତିଶତ ମାନେ ନବେ ରୁ ପଞ୍ଚାନବେ ପଳଉଛି କିନ୍ତୁ ଅଶୀ ଆସୁନି।
ହଁ
ତ ଆମକୁ ବହୁ ମାତ୍ରାରେ ଚେଷ୍ଟା କରିବାକୁ ପଡିବ। ଆହୁରି ଆଗକୁ
ସେଇ ସେଇ ମାତ୍ରାର ପରିଶ୍ରମ ଦରକାର।
ଆଜ୍ଞା ଆଜ୍ଞା ନିହାତି ଭାବରେ।
ପିଲା ବି ପଢୁଛନ୍ତି ହଁ ଆଜିିକାଲି ଯୋଉ ଇଏ ହେଲାଣି ପିଲା ବି ସେଇ ମାନେ ଇଏ ନେଇକି ପଢୁଛନ୍ତି।
ନିହାତି ଭାବରେ ଚେଷ୍ଟା ବହୁତ କରିବାକୁ ପଡୁଚି। ଆଉ ଆଗକୁ ବହୁତ କରିବାର ଅଛି ମାନେ ପାଠ ଗୋଟେ ଏମିତିକା ଜିନିଷ ଆର ସୀମା ଇଏ ସୀମା ହିନ ଆର ସୀମା ନାହିଁ। କେବେ ସମାପ୍ତ ହିଁ ହୁଏନି। ତ ଯେତେ ଜ୍ଞାନ ମାନେ ଆହରଣ କରିବା ସେ ସେତେ ଜ୍ଞାନର ବୃଦ୍ଧି ହୋଇ ହୋଇ ଯିବ। ତ ବାହାରେ ପିଲାମାନେ ବହୁତ ମାନେ ଆଗକୁ ପଳେଇଲେଣିି। ତ ଆମକୁ ଆହୁରି ଆଗକୁ ଯିବାକୁ ପଡିବ। ତ ତା ପାଇଁ ଚେଷ୍ଟା ପ୍ରଚେଷ୍ଟା ତ ଚାଲି ରହିଛି କରିବାକୁ ଆହୁରି ବଢିବ।
ଜରୁରୀ
ଆଜ୍ଞା। ଏମିତି ତ ଚାଲି ରହିଚି ବହୁତ ଆଗକୁ ବଢିବାର ଅଛି।
ଆଜ୍ଞା। କେତେଟା ଦେଲେଣି? ପରୀକ୍ଷା କେତେ ଗୁଡ଼େ ଦେଲେଣି?
ଆଜ୍ଞା ଆଜ୍ଞା। ହଁ ଏମତି ତ ଚାଲି ରହିଚି ହେଇନି। ଦେଖାଯାଉ କେବେ ସଫଳ ହବ।
ହବ ନିହାତି ହବ ଲାଗି ରୁହନ୍ତୁ ନିହାତି ହବ।
ଆଜ୍ଞା ଚେଷ୍ଟା ତ ଚାଲିଚି। ଦିନେ ନା ଦିନେ ସଫଳତା
ଚେଷ୍ଟା ଜାରି ରଖିଲେ ସଫଳ ଆଜି ହେଇନି କାଲି ସୁନିଚିତ୍ତ। କିନ୍ତୁ ଚେଷ୍ଟା ଟା ଜାରି ରହିବା ଦରକାର ନା କି ଆଜି କଲେ ହଉନି ତ ଛାଡିଦବ। ସେଇଟା ଆଣିବେନି ମାଇ ମୁଣ୍ଡକୁ।
ଆଜ୍ଞା ଆଜ୍ଞା।
ହେଇନି ଆଜି ହେଇନି ଆଜି ଗୋଟେ ମାର୍କ ଦି ମାର୍କ କଟିଲି କାଲି ସୁନିଶ୍ଚିନ୍ତ ହବ। ସେତିକି ଧୈର୍ଯ୍ୟ ରଖିବାର ଅଛି।
ଆଜ୍ଞା ଏମିତି ତ ଚାଲି ରହିଛି। ଆଗକୁ ବଢିବା ପାଇଁ ତ ଚେଷ୍ଟା ତ କରିବାକୁ ପଡୁଛି।
ହ
ଚେଷ୍ଟା କରିବାକୁ ପଡିବ ଆପଣ ବି କରନ୍ତୁ।
ଆଜ୍ଞା।
ଆଉ ଆପଣଙ୍କ ସହିତ ତ କଥା ହେଇକି ବହୁତ ଖୁସି ଲାଗିଲା ଆନନ୍ଦ ଲାଗିଲା। ଆଉ ଆପଣଙ୍କ ଡରି ଲାଗୁ ଜଗା ପାଖ
ଆଜ୍ଞା ନିହାତି ନିହାତି। ଆପଣଙ୍କ ଦ୍ଵନ୍ଦ ଟା ହେଇଯାଉ।
ଆଜ୍ଞା ଆପଣଙ୍କ ସହିତ କଥା ହେଇ ମତେ ବହୁତ ଖୁସି ଲାଗିଲା ଆନନ୍ଦ ଲାଗିଲା।
ଆଜ୍ଞା ଆଜ୍ଞା ନମସ୍କାର।